ହାଲୋ।
ହଁ ହାଲୋ।
ହଁ କଣ କରୁଛ?
ଏଇ ଏଇନା ଗୋଟେ ଜାଗାକୁ ଯାଇଥିଲି ଯେ ମୋ ମନ ଭଲ ଲାଗୁନି ଆଉ ଏଇ ସବୁ ଜିନିଷ ଦେଖିକି ମତେ ପୁରା ଝାଳ ନାଳ ହେଇଗଲିଣି ଆସିକି ଟିକେ ଏବେ ଘରେ ଧୋଇଧୁଆ ହେଇକି ଆସିକି ଟିକେ ବଇଛି।
କଣ ହେଇଥିଲା କି ସେଇଠି?
ଆଉ ଯାଇଥିଲି ଗୋଟେ ସାଙ୍ଗ ଘରକୁ ଯେ ତାଙ୍କର କଣ ହେଇଥିଲା କି ଜାଣି ସେ ଚୁଲି ଲଗେଇଥିଲେ ଆଉ ହଠାତ୍ ଦସ୍ତ ନିଆଁ ଟା ଉଠେଇକି ତାଙ୍କ ଚାଳ ଉପରେ ପଡିକି ଘର ଦ୍ୱାର ପୋଡିଗଲା ଯାହା ଫଳରେ ସେନା ମାନେ ଘରେ ତ ଲିଭେଇ ପାଇଲାନି ଆଉ ଡମକୋଳକୁ ସାଙ୍ଗେ ସାଙ୍ଗେ ଡାକିଲେ ଆଉ ଏଇ ଘରେ ସାଙ୍ଗେ ସାଙ୍ଗେ ଏଇନା ଲିଭ୍ ଲିଭେଇଲେ ଆଉ ଏଇନା ସେ ରହିବା ଖାଇବା ସବୁ ଜିନିଷ ସବୁତକ ପୋଡିଗଲା ଆଉ ସେ ଯୋଉ ବ ତ୍ର ସବୁ ଜିନିଷ ରହିଥିଲା ସେ ଖାଇବା ପାଇଁ ଚାଉଳ ହଉ ଯାହା ହଉ ପିଲାଙ୍କର ବସ୍ତ୍ର ସବୁ ତକ ପୋଡିଗଲା ଏବେ ସେ କୋଉଠିକି ଯିବେ କଣ କରିବେ ମୁଁ ସେଇଟା ଭାବିକି ଭାରି ମନ ଦୁଃଖ ହୋଉଚି।
ସେ କେମିତି ଜାଣି ପାରିଲେନି କଣ କେମିତି ଏମତି ହେଲା ସେ ଗ୍ୟାସ୍ ଲଗେଇଥିଲେ ନା ଚଡ ଚଡି ମାରିଲା ନା ଚୁଲିରେ ରୋଷେଇ କରିଥିଲେ ଯେ ଏମିତି କଣ ହେଲା ନା ଛୋଟ ଛୁଆ ଏମିତି କରିଦେଲେ ମ ଟିକେ ଦେଖିବା ବୁଝିଲନି ତାଙ୍କଠୁ।
ହଁ ବା ସେ ଆଉ କହୁଥିଲେ ଯେ ଚୁଲି ଟା ଲଗେଇଥିଲି ଆଉ ଘର ଭିତରକୁ ଯାଇଥିଲି ଆଉ ହଠାଦସ୍ତ ଆଇଲା ବେଳୁ ଘର ଦ୍ୱାର ପୋଡି ମାନେ ହୋ ହୋ କରି ନିଆଁ ଟା ଜଳୁଛି।
ଓହୋ ତାହଲେ ପତ୍ର ପବନ ଦେଲା କି ପତ୍ର ବ ଆମର ତ ଗାଁ ମାନଙ୍କରେ ବହୁତ ପତ୍ର ଘଷି ଜାଳନ୍ତି ପତ୍ର ଜାଳୁଥିଲେ ବୋଧେ ସେଇଥିପାଇଁ ନିଆଁ ଯଦି ଉଠି ଯାଇଥିବ ଗାଁ ମାନଙ୍କରେ ତ ଆମର ସବୁ ଅଛି ଯୋଉ ଚାଳ ଘର ଆଗରୁ ସବୁ ଯୋଉ ଚାଳ ଘର ଥିଲା। ସେ ଚାଳ ଘରେ ଯଦି ପତ୍ର ଉଡିକି ଯଦି ନିଆଁ ଲାଗି ଯାଇଥିବ ତାହେଲେ ତାଙ୍କ ଘରେ କେହି ଜାଣି ପାରି ନଥିବେ କି ଯଦି ଆମର ଯୋଉ ଉଁ ଗାଁ ମାନଙ୍କରେ ସବୁ ଆମର କଣ ଲାଇନ ନେବାରେ ଯୋଉ ବିଜୁଳି ସବୁ ଘରେ ଜାଳୁଛନ୍ତି ତାଙ୍କର ଯଦି ସୁବିଧା ନଥିବ ଯଦି ତାର ବି କୋଉଠୁ ଯଦି। ଛିଣ୍ଡିଥିବ ମଝିରୁ ତାହେଲେ ସେଟା ବି ଗୋଟେ ପ୍ରକାରର ସ୍ପାର୍କିଂ କରିକି ସେଟା ବି ଚାଳ ଘରେ ନିଆଁ ଲାଗି ଯାଇଥିବ ଏମିତି ତାଙ୍କ ଘରେ କଣ କେହି ନଥିଲେ ଯେତେବେଳେ ନିଆଁ ଲାଗିଲା କେହି ସାଙ୍ଗେ ସାଙ୍ଗେ ଦମକଳକୁ ଫୋନ କରିପାରିଲେନି।
ନାଇଁ ନାଇଁ ସିଏ ଆକଚୁଆଲି ଦେଖିନଥିଲେ ସେ ଘର ଭିତରେ ସମସ୍ତ ପରିବାର କଥା ହଉଥିଲେ କୋଉ କୋଉ ବିଷୟରେ ଗୋଟେ ଆଉ ଯେହେତୁ ଜରୁରୀ କାଳୀନ ଗୋଟେ କଥା ଥିଲା ତାଙ୍କ ସ ପରିବାର ଏକାଠି ହେଇ କଥାବାର୍ତ୍ତା ହଉଥିଲେ ଯେହେତୁ ସେ ରୋଷେଇ ମନେ ନାହିଁ ଆଉ ରୋଷେଇ କରିଦେଇକି ଆସିଛନ୍ତି ସେଠି ଚୁଲି ଟା ଆଉ ଲିଭେଇ ନାହାନ୍ତି ହଠାଦସ୍ତ୍ ବୋଧେ ପବନ ଫବନ ତ ହଉଛି ଆଉ କେତେବେଳେ କଣ ପଡି ଯାଇଥିବ ବୋଧେ ଆଉ ଘ ଦୁଆର ଜାଳି ଯାଇଥିବ ହଉ ଦିଦି ସେ କଥା ଛାଡ ଏଇନା ତ ଯାହା ତ ହେଇଗଲା ହେଇଗଲା ଆଉ କେମିତି ସେ ପିଲା ତିନିଟା ଅଛନ୍ତି କେମିତି ପା ପାଠ ପଢିବି ଖାଇବା ପାଇଁ ଜିନିଷ ନାହିଁ ନିଜ ବ-ବସ୍ତ୍ର ନାହିଁ ପିନ୍ଧିବା ପାଇଁ କିନ୍ତୁ କଣ କରିବି ଆଉ କ-କଣ ତାଙ୍କ ଜୀବନ ହବ ତାଙ୍କ ଭବିଷ୍ୟତ କଣ ହବ ମୁଁ କିଛି ବୁଝିପାରୁନି।
ତମେ ତ ଜଣେ ଶିକ୍ଷିତ ପିଲା ସେଇଠି ଅଛ ତମେ ଆମର ସରକାରଙ୍କ ତରଫରୁ ବହୁତ ସୁବିଧା ମିଳୁଛି ଆମର ସରପଞ୍ଚ ଙ୍କୁ ଏଇ କଥା ତମେ ଯାଇ ଶୀଘ୍ର ଟିକେ ସରପଞ୍ଚ କୁ ସେଠିକାର ଯୋଉ ସ୍ଥାନୀୟ ସରପଞ୍ଚ ଅଛନ୍ତି ଫାଷ୍ଟ ସରପଞ୍ଚଙ୍କୁ ଜଣାଅ ସରପଞ୍ଚଙ୍କୁ ଜଣେଇଲା ପରେ ସରପଞ୍ଚ ସେଠି ଇ ଆମର ବ୍ଲକ ରେ ବିଡିଓ ଅଛନ୍ତି ବିଡିଓଙ୍କୁ ସାଙ୍ଗେ ସାଙ୍ଗେ ଫୋନ ଯୋଗାଯୋଗ କରିବେ ତାପରେ ବିଡିଓ ତହସିଲଦାର ସମସ୍ତେ ଆସିବେ ସମସ୍ତେ ଆସିକି ସେଠି ସେ ଜାଗାରେ ସେ ପହଞ୍ଚିକି ନିଜେ ପରିଦର୍ଶନ କରିବେ ସେ ଜାଗାରେ ଆକଚୁଲି ଙ୍କ ହେଇଛି। କଣ ପ୍ରକୃତରେ ସେ ଘର କେତେ ପୋଡିଛି କେତେ ଲୋକ ମରିଛନ୍ତି ଗାଈ ଗୋରୁ କେତେ ପୋଡିଛନ୍ତି ଜିନିଷ ପତ୍ର ଆସବାବ ପତ୍ର ଯାହା ଯାହା ବି ଏଠି ସବୁ ହେଇଥିବ ସିଏ ଆସିକି ତାକୁ ସେ ଜିନିଷକୁ ତହସିଲଦାର ହେଲେ ବିଡିଓ ହେଲେ ଆମର ଆର ଆଇ ହେଲେ ସମସ୍ତେ ନିଜେ ଆସିକି ସେ ଦେଖିବେ ଦେଖିଲା ପରେ ଆମର ଗଭର୍ଣମେଣ୍ଟ ତରଫରୁ ବହୁତ ଜିନିଷ ଅଛି ସୁବିଧା ଏଇ ମାନଙ୍କ ପାଇଁ ବହୁତ ସୁବିଧା ସୁଯୋଗ ଅଛି ତମେ ତ ଜଣେ ଶିକ୍ଷିତ ପିଲା ତମେ ବି ଚାହିଁଲେ ତାଙ୍କୁ କିଛି ସ-ସହାୟକ କରିପାରିବ ଆଉ ଏଇଟା ଗୋଟେ ସୁନ୍ଦର ପଦକ୍ଷେପ ଯଦି କରିପାରିବ କରି ଦ ପାରିବ କିନ୍ତୁ ଏଇଟା କଲେ ବହୁତ ମଙ୍ଗଳ ହବ ଆମର ସେ ପାଖ ନିଜ ଗାଁର କିମ୍ବା ସେ ଯଉ ଯୋଉ ସାଙ୍ଗର ଘର ପୋଡିଛି ତାଙ୍କ ଗାଁର ଆଉ ତମ ନିଜ ଗାଁର ଗାଁ ଲୋକଙ୍କ ମାନଙ୍କ ଘର ଘର ବୁଲି ଯଦି ଦେ ସେମାନଙ୍କ ନି ଯେଉଁ ସାମର୍ଥ୍ୟ ଅନୁସାରେ କିଏ ଦଶ ଟଙ୍କା ଦଉ ପାଞ୍ଚ ଟଙ୍କା ଦଉ ପଚାଶ ଟଙ୍କା ଦଉ ଯିଏ ଯେତିକି ଦେଲେ ଆଣି ବର୍ତ୍ତମାନ ନଗଦ ତାଙ୍କ ଘରେ ଚୁଲି ଜଳିବା ପାଇଁ ଯଦି କିଛି ରାସନ ଜିନିଷ ହେଲା ଡାଲି ଚାଉଳ ହେଲା ଆଉ ଆମର ଲୁଗାପଟା ନୂଆ ହଉ କି ପୁରୁଣା ହେଉ ଯଦି ଲୁଗାପଟା। ଆଉ ଖାଦ୍ୟ ଶୁଖିଲା ଜିନିଷ ଚୁଡା ହେଲା ମୁଢି ହେଲା ଚିନି ହେଲା ଲୁଣ ହେଲା ଏଇ ଏଇ ଜିନିଷ ଯଦି ଏ ତମ ତରଫରୁ ତ ହେଇପାରିବନି ଆମେ ତ ଆଉ ଏକୁଟିଆ ଦେଇପାରିବାନି ଏ ତେଣୁ ଗାଁ ଲୋକଙ୍କ ତରଫରୁ ଆଉ ସରପଞ୍ଚଙ୍କ ମାଧ୍ୟମରେ ଯଦି ଏଇ ଜିନିଷ ସବୁ ତମେ ଯୋ ଯୋଗେଇଦବ ତାହେଲେ ହୁଏତ ପିଲା ଏ ଦି ତିନିଟା କିଛି ଦିନ ତ ଚଳିଯିବେ ସାଙ୍ଗେ ସାଙ୍ଗେ ତ ଏଇନୁ ଗମେଣ୍ଟ ଆଉ ତାଙ୍କୁ ଦେଇପାରିବନି ତାଙ୍କର ପୁଣି କାଗଜ ପତ୍ର ଅଛି କିନ୍ତୁ ଏଇ ଜିନିଷ ଟା ଯଦି ତାଙ୍କୁ ଯୋଗେଇଦବ ଏଇଟା ବହୁତ ଭଲ ମଙ୍ଗଳ କାମ ଗୋଟେ ହବ ତଥାପି ଚେଷ୍ଟା କର। ଆଉ ସବୁ କଣ କଣ ତାଙ୍କର କ୍ଷତି ହେଇଛି।
ଯାଇ ହଉ ଯଦି ଏ ବିଷୟରେ କହିଲ ଯେ ଏଇ ଯୋଉ ଗାଁ ମାନଙ୍କରେ ଲୋକମାନଙ୍କଠୁ କିଛି ଆଦାୟ କରି ସେମାନଙ୍କୁ ଯଦି ଏଇ ପ୍ରାଥମିକ ଆମେ ଜାଣ ଟିକେ ସହଯୋଗ କରିପାରିବା ସେଇଟା ହଉଛି ବହୁତ ଉପକାର ହଉ ଯାଇ ହଉ ମାନେ ମୁଁ ଜାଣିପାରିଲି ଯେ ଯଦି ଦେଖିବା। ଲୋକଙ୍କୁ ଯଦି ଆମେ ଏକାଠି କରିବା ନା ଗ୍ରାମର ଯେହେତୁ ଗୋଟେ ବାସିନ୍ଦା ସେ ଅଛନ୍ତି ଗ୍ରାମରେ ଅସୁବିଧା ହେଲେ ଗ୍ରାମ ଲୋକ ଯଦି ସାହାଯ୍ୟ ନ କରିବା ତାହେଲେ କିଛି ଲାଭ ନାହିଁ ତ ଦେଖିବା ମୁଁ ଚେଷ୍ଟା କରିବି ସବୁ ଲୋକଙ୍କୁ ଏକାଠି କରିବି ସବୁ। ଲୋକଙ୍କର ତାଙ୍କର ଅସୁବିଧା କଣ ହେଇଛି ଆଉ କୋଉ କୋଉ ଜିନିଷ ତାଙ୍କର ଆବଶ୍ୟକତା ମାନେ ମାନେ ଆମେ ଫୁଲ ମାନେ କରିପାରିବୁ ସୁବିଧା କରିପାରିବୁ ସେ ସୁବିଧା ଆଉ ଯୋଉ କହିଲ କଣ ନା କଣ ଅସୁବିଧା ସବୁ ରହିଛି ତାଙ୍କର ଗାଈ ପାଞ୍ଚଟା ଥିଲା ତାଙ୍କର ଯୋଉ ଗାଡି ଫାଡି ଗୁଡା ଭିତରେ ମଧ୍ୟ ଥିଲା ତାହା ସ ଆଉ ବାହାର କରି ପାରିଲେନି ତା ସହିତ ଆହୁରି ଯୋଉ ପିଲାଙ୍କର ଯୋଉ ଡକୁମେଣ୍ଟ ସବୁ ଜିନିଷ ଗୁଡା ଥିଲା ପିଲା ଭବିଷ୍ୟତ ନଷ୍ଟ ସି ମଧ୍ୟ ହେଇଗଲା ତା ସହିତ ଆହୁରି କଣ ନା ଆମର ରହିଛି ତାଙ୍କର କିଛି ପଇସା ପତ୍ର ସବୁ ଯେତେକ ଥିଲା ସେ ମଧ୍ୟ ଜଳି ପୋଡିକି ପାଉଁସ ହେଇଗଲା ତେବେ କଣ କରିବେ ସେଇଟା ଭାବୁଛି ଆଉ ତା ଆଉ ଦିଦି ଘର ଖର ଗଭର୍ଣମେଣ୍ଟ ତରଫରୁ କିଛି ସୁବିଧା ମିଳିପାରିବ କି?
ହଁ ନିଶ୍ଚିନ୍ତ ତ ଆଗ ଦେଖ ପ୍ରଥମେ ତାଙ୍କର ଇନ୍ଦିରା ଆବାସ ଯୋଉ ଆମର ଏନ ଆର ଜି ଏସ୍ ଯୋଉଟା କହୁଛନ୍ତି ଇନ୍ଦିରା ଆବାସ ଛୋ ଛୋ ସଟରେ କହୁଛନ୍ତି ଇନ୍ଦିରା ଆବାସ ସେଇଟା ଆଗ ତମ ସେ ସ୍ଥାନୀୟ ସରପଞ୍ଚ ସା ସାଙ୍ଗରେ ଟିକେ ଆଗେ ଯାଇକି ତମେ ଶିକ୍ଷିତ ପିଲା ଯେହେତୁ ତୁମେ ଯାଇକି ସାଙ୍ଗେ ସାଙ୍ଗେ ତାଙ୍କ ସରପଞ୍ଚଙ୍କ ସହିତ କଥା ହୁଅ ଯେ ଆମର ଏମିତି ଏମିତି ଗୋଟେ ସାଙ୍ଗ ଘର ଏମିତି ତାଙ୍କ ପରିବାର ଏତିକି ଜଣ ଥିଲେ ଏତିକି ଜିନିଷ ତାଙ୍କର ନଷ୍ଟ ହେଇଛି ତୁରନ୍ତ ଆସି ତୁମେ ଟିକେ ସରପଞ୍ଚଙ୍କୁ ସାଙ୍ଗରେ ଆଣି ତାଙ୍କ ଘର ଟାକୁ ଆଗ ଦେଖି ଦିଅ ଦେଖିଦେଲା ପରେ ପ୍ରାଥମିକ ପଦକ୍ଷେପ ଅନୁସାରେ କିଛି ଚୂଡ଼ା ଚାଉଳ ମୁଢି ଦେଇଦେଲେ ପିଲାମାନେ ହେଲେ ହୁଏତ କିଛି ସମୟ ପାଇଁ ଚଳିଯିବେ ତାପରେ ଆମର ସରକାରଙ୍କ ତରଫରୁ ଘର ହେଲା ପାଇଖାନା ହେଲା ଗୁହାଳ ବି ସରକାରଙ୍କ ତରଫରୁ ଗୁହାଳ ବି ଦିଆଯାଉଛି। ସରପଞ୍ଚଙ୍କୁ କହିଦେଲେ ସିଏ ସବୁ ସେ ବ୍ୟବସ୍ଥା କରିଦେବେ କିନ୍ତୁ, ସରପଞ୍ଚଙ୍କ ସହିତ ତମର ବି କିଛି ଛୋଟ ମ ଛୋଟ ଗୁଣ୍ଡୁଚି ମୂଷାର ଦାନ ବି ରହିଛି। ଯଦି ସେତିକି କରିବ ତାହେଲେ ସେ ଲୋକ ନିଶ୍ଚିନ୍ତ ଉପକୃତ ହେଇପାରିବ।ଆଉ ଦିଦି ଗୋଟେ କଥା ମତେ ସନ୍ଧ୍ୟା ସୁଦ୍ଧା ଆଉ ଥ ଥରେ ଟିକେ ମତେ ଜଣେଇବ ଯେ ସେ ଲୋକର କଣ ହେଇଛି।ଆଚ୍ଛା ଯୋଉ କାହାର ଜୀବନ ଯାଇନି ତ ଘରପୋଡିରେ।
ହଁ ହଁ ଏଇ ଯୋଉ ଗାଈ ଏରା ଥିଲେ ସେ ସବୁ ଜଳିଗଲେ ନା ତାଙ୍କୁ ଆଉ ବାହାର କରିଲେଣିି ଯେହେତୁ ସେ ଯୋଉ ସିଏ ଦଉଡିରେ ସବୁ ବନ୍ଧା ହେଇଥିଲା ନା। ସିଏ ଆଉ ପଶି ପାରିଲାନି ଯାହା ଫଳରେ ସେମାନେ କିଛିଟା ଗାଈ ମାନେ ମ ଗଲେ ଆଉ ଗୋଟେ, ଗାଈ ସିଏ ତାଙ୍କୁ ସି ନିଜେ ବାହାରି ଗଲା କେମତି ଦୋଉଡିଟାକୁ ଛିଡେଇ ତ ଏଇ ଗାଈ ଦିଟା ଯେହେତୁ ମରିଗଲେ, ତା ମନ ବି ଭାରି ଦୁଃଖ କଣ ସେ ଗୋଟେ ପିଲା ଯେହେତୁ ତାଙ୍କର ସେ ଗାଈ ଟାକୁ ଭାରି ଭଲ ପାଏ।ଏମିତିରେ ତ ସବୁ ଜିନିଷ ନ କଷ୍ଟ ହେଲା କିନ୍ତୁ ସେ ଗାଈର ଯୋଉ ଥିଲା ମାନେ କହିବାକୁ ଗଲେ ଚାଲିଲେ ବୁଲିଲେ ତାକୁ ସେ ପିଲା ଟା ଭାରି ଭଲ ପାଏ ତାକୁ ଆଉ ସେ ଡାକିଲେ ମାନେ ପଳେଇ ଆସିବୁ ମାନେ ତାକୁ ଏତେ ସିଏ ଭଲ ପାଏ।
ହଉ ତାହେଲେ ତମେ ଗୋଟେ କାମ କର ତମେ ସେ ଲୋକ ପାଖରେ ତୁରନ୍ତ ଯାଇ ଠିଆ ହୁଅ ଆଉ ତାର ବର୍ତ୍ତମାନ ବର୍ତ୍ତମାନ ତା ପାଇଁ କିଛି ଖାଦ୍ୟ କିଛି ପୋଷାକ ଯେତିକି ସୁବିଧା ତମର ହଉଛି ଏବେ ତ। ସନ୍ଧ୍ୟା ହେଇଗଲାଣି ଆଉ ଗୋଟେ କଥା ତାକୁ ଏଇ ପ୍ର୍ରତି ପୁରା ସତର୍କ ଦେଇକରି ଆସ ଯେ ଆଗକୁ କେମିତି ଏଇଭଳି ଅସୁବିଧା ତାଙ୍କର ନ ହୁଏ ଯେହେତୁ ସେମାନେ ଗ୍ରାମାଞ୍ଚଳରେ ରହୁଛନ୍ତି। ସେତେ ଶିକ୍ଷିତ ନୁହଁନ୍ତି ଟିକେ ପାଠ ପ ଛି ତାଙ୍କର ସେତେ ଇଏ ନାହିଁ କି ଦୁନିଆ ବିଷୟରେ ବେଶୀ କିଛି ଜାଣନ୍ତନି ସେ କଣ ବାହାରେ ଚୁଲି କଲେ ସେ ଅଳିଆ ଦଳିଆ ଜାଳି ଦେଲେ ପବନ ହେଲା ପବନ ହେଲାଠୁ ଘର ପୋଡିଲା ଛିଣ୍ଡା ତାରରେ ଯଦି ଆଣିଥିବେ ଲାଇନ ଆଣିଥିବେ ତାହେଲେ ସେ ତାର ବି କୋଉଠି ଯଦି ଫାଟିଥିବ ତାହେଲେ ସେଥିରେ। ବି ନିଆଁ ଲାଗିବ କୋଉ କୋଉ କୋଉ ଜିନିଷ ପାଇଁ ତାଙ୍କର ନିଆଁଟା ଲାଗିଲା ସେଇ କାରଣଟା ଆଗ ବୁଝ ଆଉ କେମିତି ଆଗକୁ ଏଇଟା ନ ହବ ଯୋଉ ନିଆଁ ଟା ଲାଗିଛି ସେଇଟା ଯେମିତି ଆଗକୁ ଆଉ ଥରେ କେମିତି ନହଉ ସେଥିପ୍ରତି ତାଙ୍କ ଘର ଚାରିପଟ ଆଗ ଯୋଉ ଅଳିଆ ଆ ଆବର୍ଜନା ଥିବ ତାକୁ ସଫାସୁତୁରା କରିବ ଲୋକଙ୍କ ଦ୍ଵାରା ଆଉ ଆମର ପ୍ରଥମ କଥା ହେଲା ସେଠି ଯେତେ ଶୀଘ୍ର ଦିଦି ପାରୁଛ ଆମର ସରପଞ୍ଚଙ୍କୁ ନେଇକି ଠିଆ କର ସରପଞ୍ଚ ଯେତେ ଶୀଘ୍ର ଯାଇକି ସେଠି ପହଞ୍ଚିବେ ତୁରନ୍ତ ତାଙ୍କର ସେଇ ଏ ଯୋଉ ସମସ୍ୟା ଟା ହେଇଛି। ଘର ପୋଡି ସମସ୍ୟା ଟା ତାଙ୍କର ସମାଧାନ ହେଇଯିବ ଆଉ ଯଦି ଇ ସେମି ଆଉ ଯଦି ଅଧିକ କିଛି ମାନେ ମଣିଷଙ୍କର କି ଛୋଟ ଛୁଆଙ୍କର କ୍ଷତି ହେଇଚି ତାହେଲେ ଆମ୍ବୁଲାନ୍ସ ଫୋ ଆମ୍ବୁଲାନ୍ସ ନମ୍ବର ତ ସମସ୍ତଙ୍କ ପାଖରେ ଥିବ ତାହେଲେ ଆମ୍ବୁଲାନ୍ସକୁ ଫୋନ କରି ତୁରନ୍ତ। ତ ଆମର ମେଡିକାଲ ରେ ଛୁଆଙ୍କର ଚିକିତ୍ସା ପାଇଁ ଗମେଣ୍ଟ ତରଫରୁ ସବୁ ମାଗଣାରେ ମିଳିବ ପିଲାଙ୍କୁ ବୁଝାଅ ଆଶ୍ୱସନା ଦିଅ ପିଲା ଡରିବେନି ଭୟଭୀତ ହେବେନି ଆଉ ସେ ବହୁତ ଶୀଘ୍ର ଭଲ ହେଇଯିବ ବୋଲି ତାଙ୍କୁ ଏ ଆଶ୍ଵସନା ଦେଇ ତାଙ୍କୁ ଆମ୍ବୁଲାନ୍ସ ରେ ନେଇ ତାଙ୍କୁ ସରପଞ୍ଚଙ୍କ ଦ୍ଵାରା କିଛି ସ୍ଥାନୀୟ ଲୋ ଲୋକଙ୍କ ଦ୍ଵାରା ତମେ ନିଜେ ମଧ୍ୟ ଯାଇ ସେମାନଙ୍କୁ ମେଡିକାଲରେ ଚିକିତ୍ସା କରକି ଘରକୁ ଆଣିପାର ଘରକୁ ଆସିଲା ପରେ ତାଙ୍କ ପାଇଁ କିଛି ଶୁଖିଲା ଖାଦ୍ୟ ବସ୍ତ୍ର ବାସଗୃହ ର ବ୍ୟବସ୍ଥା ତାପରେ କରିବା ଆଉ କିନ୍ତୁ ବର୍ତ୍ତମାନ ପାଇଁ ତାଙ୍କୁ ତୁରନ୍ତ ଟିକେ ମେଡିକାଲ ନେଇଗଲେ ପିଲା ଗୁଡାକ ଯାଇ କିଛି ନହେଲେ ମୃ ମୃତ୍ୟୁ ମୁଖରୁ ତ ବଞ୍ଚି ପାରିବେ।
ନିହାତି ଦିଦି ଯେହେତୁ ମାନେ ଏଇ ସମୟରେ ଆପଣଙ୍କୁ।ମୁଁ କଲ କରିକି ମାନେ ବହୁତ ବହୁତ ଖୁସି। କାରଣ ମୁଁ ମାନେ ଜାଣି ପାରୁନଥିଲି ଆକଚୁଆଲି କଣ କରିବି କୋଉଟା ଠିକ ହବ କୋଉଟା ଭୁଲ ହବ। ଆଉ ସେମାନେ କଣ କରିବେ କେମିତି ସୁବିଧା ତାଙ୍କୁ ମୁଁ ଯୋଗେଇଦେବି। ତ ଏଇ ବିଷୟରେ ଆପଣ ମତେ ଯେହାତି ବାଟ ଦେଖେଇ ଦେଲେ ଯେ ସେମାନଙ୍କର କେମିତି ଉପକାର କରିପାରିବେ କେମିତି ସୁବିଧା ସେ ପାଇପାରିବେ ଦିଦି ତମକୁ ବହୁତ ବହୁତ ଧନ୍ୟବାଦ।ଆଉ ଏଇ ବିଷୟରେ ମତେ କିଛି ଜଣେଇଥିବାରୁ ମତେ ଗୋଟେ ସାହସ ଦେଇଥିବାରୁ। ସେମାନଙ୍କୁ ଗୋଡ ପାଖରେ ସୁବିଧା ଯୋଗେଇ ମାନେ ଯୋଗେଇଦେବାରୁ ଯାହା ବହୁତ ବହୁତ ଧନ୍ୟବାଦ ଦିଦି ହଉ ତାହେଲେ ଟିକେ ଦିଦି ରହୁଛି ଆଁ।
ହଉ ହଉ।